ଗୁଡ଼୍ ମୋନିଂ ମ୍ୟାମ୍।
ଗୁଡ୍‌ ମର୍ଣ୍ଣିଂ ଟିକେ ବଡପାଟିରେ କଥା ହବ ହେଲା। ମୋ ଭଏସଟା ଟିକେ ସ୍ଲୋ ଅଛି। ଆଉ କେମିତି ଅଛ?
ହଁ ମ୍ୟାମ୍ ଭଲ ଅଛି ଟିକେ ଟିକେ ଆଜି ୱିକ୍‌ ଲାଗୁଚି। ଭଲ ଲାଗୁନି ଟିକେ ଦେହ ଟା। ମ୍ୟାମ୍ ଟିକେ ଯୋଉ ୱିକ୍ ଲାଗୁଛି ମାନେ ଭଲ ଲାଗୁନି ଟିକେ ଦେହ ଟା।
ହଁ ହଁ ହଁ ଖାଇବା ତ ଖାଇବା ବ୍ରେକ୍ଫାଷ୍ଟ କରିସାରିଲଣି?
ହଁ ମ୍ୟାମ୍ ବ୍ରେକ୍ଫାଷ୍ଟ କରିସାରିଲିଣି।
ହଁ। ଆଉ ହଁ ମୁଁ ବି ଏବେ ଯଷ୍ଟ ବ୍ରେକ୍ଫାଷ୍ଟ କରିକିନା ଆସିଲି। ମୁଁ ଆକଚୁଆଲି ମାନେ ଜଲ୍ଦି ଖାଏ ଆଜି ଯେହେତୁ ସଣ୍ଡେ। ମାନେ ସବୁ କାମ ସିରିଲା ଲ ଓ ଲେଟ୍ ହେଇଗଲା ମୁଁ ଏତେ ଲେଟରେ ବ୍ରେକ୍ଫାଷ୍ଟ କେବେବି କରେନି।
ଆଜ୍ଞା ମ୍ୟାମ୍।
ହୁଁ ଆଜି ସବୁ କାମ ଥିଲା ବହୁତ ସାରା ତ ସଣ୍ଡେ ଯେହେତୁ। ବହୁତ ସାରା କାମ ଥିଲା ସବୁ କାମ ସରିଲା ଗୋ ହଁ। ସେ ସବୁ କାମ ସରିଲା ବେଳକୁ ମାନେ ଲେଟ୍ ହେଲା ଆଉ। ଆଉ ଆଜି ଇଣ୍ଟରନ୍ୟାସନାଲ ଯୋଗା ଡେ କେବେ ୟୋଗା କରିଛ ନା କରିନ?
ହଁ ମ୍ୟାମ୍ କରିଛି ମ୍ୟାମ୍ ହଁ ମ୍ୟାମ୍ କରେ ଏନସି ଟାଇମ୍ ରେ ବି ବହୁତ କରିଛି ଆଉ ପିଜି ଲାଇଫ୍‌ ରେ ବି କରିଛି ବହୁତ।
ଓକେ ତାହେଲେ ମୁଁ ହୋପ ରଖିବି କାଲି ତମେ ଆସୁଛଉ ୟୋଗା କୁ?
ମ୍ୟାମ୍ କାଲି ଆକ୍ଚୁଆଲି ମାନେ ଏଇଠି ମୋ ମାଉସୀଙ୍କ ଘର ଅଛି ଭୁବନେଶ୍ଵରରେ।
ହଁ
ତ ସେମାନେ କାଲି ସ ସକାଳେ କହିଛନ୍ତି ଆସିବେ ତ ମୁଁ ଯିବି ମାନେ ତାଙ୍କ ଘରକୁ ମତେ ଯିବାର ଅଛି। ତ ଭାଇଟା ଗୋଟେ ଆସିବ କହିଛି। ଛଅଟାରେ ତ ମ୍ୟାମ ସେଇଥିରେ ମୁଁ କନଫ୍ୟୁଜ ଅଛି ମୁଁ ଯିବି କି ନାହିଁ ବୋଲି।
ଅ ଅନ୍ୟ ଦିନ ଗ ମାନେ ସେଇଟା କାଲି ନ ଯାଇନା ପର ଦିନ ଗଲେ ହବନି?
ନା ମ୍ୟାମ୍ ମାନେ କାଲି ଟିକେ ସବୁ ମାନେ ମାନେ କଜନ୍ସ ମାନେ ଆସୁଛନ୍ତି ତ।
ହଁ ଏଇଟା ଏଇଟା କଣ କଲେ ହଁ ବୁଝିପାରିଲି କୁହ କୁହ।
ହଁ ମ୍ୟାମ ସେଇଥିପାଇଁ ମାନେ ସମସ୍ତେ ଆସୁଛନ୍ତି ସେମାନେ ପଳେଇବେ ପୁଣି କିଏ ରହୁଛନ୍ତି ବାଙ୍ଗାଲୋରରେ କିଏ ଦିଲ୍ଲୀରେ ତ କାଲି ମିଟପ ହବ ବୋଲି କହିଥିଲେ ସକାଳେ।
ହ
ଏଇଠି ଭୁବନେଶ୍ଵର ମାଉସୀ ଘରେ ତ ମ୍ୟାମ ସେଇଟା ଟିକେ ଅସୁବିଧା।
ନାଇଁ ଏଇଟା ଖାଲି ଓନଲି କେତେ ସିକ୍ସ ଥାର୍ଟି ରୁ ସେଭେନ ଥାର୍ଟି ଯାଏଁ। ତାପରେ ତମେ ଯାଇପାରିବ ଆରାମସେ
ହଁ ହଁ ମ୍ୟାମ୍।
ମୁଁ କହିବି ଆସ କାହିଁ ନା ହଁ କାହିଁକି କହିଲ ତମ ମାନଙ୍କ ପାଇଁ କରାଯାଉଛି। ଆଉ ସ୍ପେସିଫିକ ଟ୍ରେନର ଆସୁଛନ୍ତି। ବୁଝିପାରିଲ ନା ତ ବ କହିବି ମାନେ ରିକୁଏଷ୍ଟ କରିବି ଆସିବା ପାଇଁ।
ହଁ ହଁ ମ୍ୟାମ ଠିକ ଅଛି ନହେଲେ ଯିବି ଆଉ।
ଆଉ ତମର ଯୋଉ ସେ ଯୋଉ ସାଙ୍ଗ ଟା ତାକୁ ବି ଉଠେଇକି ନା ଆଣିବ।
ମ୍ୟାାମ ରାଜଲକ୍ଷ୍ମୀ ସିଏ ତ ମେନ ହିଁ ସେ ଘରକୁ ଯାଇଛି। ନହେଲେ ତାର ମୋର ମିଶିକି ବି ପଳେଇ ଯାଇଥାନ୍ତୁ ଯେହେତୁ ମୁଁ ଜାଣିନି ହଁ ନାଇଁ ମ୍ୟାମ ସିଏ କାଲିଠୁ ଗଲାଣି ଘରକୁ ସେ ଆସିବ ମାନେ ଆସନ୍ତା କାଲି ବୋଧେ ଆସିବ।
ଓକେ ସେ ଆସିଲା ବେଳକୁ ଲେଟ୍ ହବ ନା କଣ?
ହବ ସେ ଘରୁ ବାହାରୁ ବାହାରୁ ହିଁ ଛଅଟା ହେଇଯିବ। ହଁ ମ୍ୟାମ୍। ହଉ ମ୍ୟାାମ ଆଜି ଆପଣଙ୍କର ଲଞ୍ଚ ରେ କଣ ବନେଇବେ?
ଆଆ ଲଞ୍ଚ ରେ ଆଜି ମାଛ। ଆଉ ତମର କଣ ସବୁ ଲଞ୍ଚ ରେ ହୁଏ?
ମ୍ୟାମ୍ ମୁଁ ମୁଁ ତ ପୁରା ପିଓର ଭେଜିଟେରିଆନ୍। ମ୍ୟାମ୍ ମୋର ମୁଁ ଆଜି କରିବି ବା ମୁଁ ମାନେ ଏକା ରହୁଛି। ମୁଁ ଆଜି କରିବି ହଁଁ ଭାତ କରିବି ଡାଲି କରିବି। ଆଉ ପୋଟଳ ଅଛି ପୋଟଳ ଆଳୁ ଭଜା କରିଦେବି ଆଉ ବଢି ମମି ଦେଇଥିଲେ ତାକୁ ଚୂରଦେବୀ ଆଉ।
ହଁ ହଁ ଏଇ ଯୋଉ ଘରେ ବି ସମସ୍ତେ ପିଓର ଭେଜିଟେରିଆନ?
ନା ନା ମ୍ୟାମ୍ ମାନେ ମ ମୁଁ ମ୍ୟା ଆଗରୁ ଖାଉଥିଲି କିନ୍ତୁ ମତେ ନନଭେଜ୍ ଏତେ ପସନ୍ନ। ଆଉ ମୁଁ ଚିକେନ ମାନେ ଚିକେନ ହେଲା କି ମଟନ ଅଣ୍ଡା ଏଗୁଡା ଛାଡିଲିଣି ବା ପାଖା ପାଖି ପାଞ୍ଚ ବର୍ଷ ହେଇଗଲାଣି।
ହଁ
ଆଉ ଖାଲି ମ୍ୟାମ୍ ମୋର ହିମୋଗ୍ଲୋବିନ୍ ଟିକେ କମ୍ ଅଛି ବ୍ଲଡ଼ କମ୍ ଅଛି ତ ମତେ ଘରେ ଜବରଦସ୍ତି ମାଛ ଖୁଆନ୍ତି।
ହଁ ଆକ୍ଚୁଆଲି ତମୁକୁ ଦେଖିଲେ ବି ଜଣା ପଡ଼ୁଚି। ମୁଁ ଗୋଟେ ଆ ପାଇଁ ତମୁ ଗୋଟେ ସଜେସନ ଦେବି ତମେ ସେଇଟା କର ହେଲା। ଗାଜର ବିଟ୍ ଆଉ ଆମ୍ଲା ହେଲା। ଏଇ ତିନିଟାର ଅ ଜୁସ୍ କରିକିନା ଡେଲି ସଖାଳେ ପିଅ। ଦେଖ ଆମ୍ ନା ଏଇଟା ବହୁତ ଭଲ ହିମୋଗ୍ଲୋବିନ୍ ଯଦି କମ ଅଛି ନାଁ ଏଟା ବହୁତ ଭଲ କାମ ଦିଏ କିଛି ନାଇଁ ଅମ୍ ମାନେ ଗାଜର ଫାଳେ ନେଇଯିବ। ବିଟ୍ ଫାଳେ ନେଇଯିବ। ଅଁଳା ଯୋଉ ମିଳୁଚି ମାର୍କେଟ ରେ ଅଁଳା ନେଇ ଆସ୍ ବ ତାଧୁରୁ ଗୋ ତିନି ଚାରିଟା ପିସ୍ ପକେଇଦବ। ପାଟିକୁୁ ଭଲ ଲାଗିବା ପାଇଁ ଗୋ ଟିକେ ମାନେ ଗୋଲ ମରିଚ ଗୁଣ୍ଡ ଟି କେ ଜିରା ଗୁଣ୍ଡ ଏଗୁଡ଼ା ରଖିଥିବ ହେଲା ଏଟା ଗ୍ରାଇଣ୍ଡିଙ୍ଗ କରିନ ଗୋ ଟେ ଛାଣିଦବ ହେଲା। ଛାଣି ଦେଲା ପରେ ଯୋଉ ପାଣିଟା ବାହାରିବ ସେ ପାଣିଟାକୁ ପିଇବ।
ହଉ ମ୍ୟାମ୍ ଠିକ୍ ଅଛି କରିବି ଏଇଟା।
ତମେ ଫିପ୍ଟିନ୍‌ ଡେଜ୍‌ ରୁ ଟୋଣ୍ଟି ଡେଜ୍‌ କର ତମେ ନିଜେ ଦେଖିପାରିବ। ଆଉ ଗୋଟେ ତମେ ଯେହେତୁ ଭେଜିଟେରିଆନ କୋହୁଚ ନା ନନଭେଜ୍ ଏମ୍ ଏମତି ନାହିଁ କି ଯେ ନନଭେଜ୍ ଖାଇଲେ ହିଁ ପ୍ରୋଟିନ୍‌ ମିଳିବ ନାଁ ଭେଜିଟେରିଆନରେ ବି ବୋହୁତ ସାରା ଜିନିଷ ଅଛି ଯୋଉଟା ତମକୁ ନନ୍‌ଭେଜ ଚାରୁ ବି ଅଧିକା ପ୍ରୋଟିନ ଯେମତି କି ଯେ ମୁଗ ଏଇ ଯୋଉ ଗ୍ରୀନ ଗଜା ମୁଗ ଯୋଉ କରନ୍ତି।
ହଁ ମ୍ୟାମ୍ ସେଇଟା ମମି ବି ମତେ ଦେଇ ଚନ୍ତି ମାନେ ଆମ ଘରେ ଏମିତି ମୁଗ ହୁଏ ତ ବା ମାନେ ବଡ଼ ବାବା କରନ୍ତି। ତ ମମି ବି ଦେଇଚି ମୁଗ ଭେଦେଇ ଖାଇବାକୁ କିନ୍ତୁ ମୋର ମନେ ପଡ଼ୁନି।
ନାଇଁ ନାଇଁ ତମେ ଇଏ କରିବ। ସେଇଟା କର ସେଇଟା ଭଲ କାମ ଦବ। ସେ ଗଜା ମୁଗ ଖାଅ ଆଉ ଗୋଟେ ଯୋଉ ରେଡ ଚଣା ଯୋଉ ଆସେନି? ସେଇ ରେଡ୍ ଚଣା ଖାଅ। ହଁ ସେ ରେଡ୍‌ ଚଣା ଖାଅ। ଆଉ ଏଗୁଡ଼ାକ ଖାଇଲେ କଣ ହବ ନାଁ ଅ ମାନେ ଏଇ ଗୁଡ଼ାକ ହେଲା ନନଭେଜ୍ ର ସବଚିଚୁଡ୍‌। ଆ ୟା ଫିର ତମେ ଛେନା ଖାଅ।
ହଁ ମ୍ୟାମ୍।
ପନିର ଠାରୁ ବେଶୀ ଭଲ ଛେନା।
ଛେନା ମ୍ୟାମ ମୁଁ ପନିର ଛତୁ ବି ଖାଏନି।
ଓହୋ ଛେନା ବିି ଖାଅନି?
ନାଁ ମ୍ୟାମ ମାନେ କ୍ଷୀରର ସବୁ ଜିନିଷ ମତେ ବହୁତ ଭଲ ଲାଗେ। ବାକି ପନିର ମୁଁ ଜାଣିନି କଁ ପାଇଁ ମାନେ ପନିର ମାନେ ଇଭିନ୍‌ ମ୍ୟାମ୍ କ୍ଷୀର ଯଦି ଘରେ ଛିଣ୍ଡିଗଲା ତା ଦେହରେ ଚିନି ପକେଇ ଖାଇବି ସେଇଟା ଯୋଉ କ୍ଷୀର ଛେନା ହେଇ ଯାଇଥାଏ ସେଇଟା ଖାଇବି। କିନ୍ତୁ ଏଇ ଯୋଉ ବାହାର ବାଲା ପନିର ମତେ ତାର ସ୍ମେଲ୍ ଗୋଟେ କେମତି ଲାଗେ ମାନେ ମତେ ବାହାର ପନିର ଖାଇବାକୁ ଜମା ଭଲ ଲାଗେନା ଆଉ ଛତୁ ବି। ଘର ଛତୁ କିନ୍ତୁ ଯୋଉଟା ପୁରା ଘରେ ଯୋଉ ଛତୁ ହେଇଥିବ ସେଇଟାକୁ ମମି କରିଦେଲେ ଖାଏ ବାହାର ବାଲା ଛତୁ ମତେ ଭଲ ଲାଗେନି ଖାଇବାକୁ।
ହଁ ହଁ ନାଇଁ ନାଇଁ ସେଇଟା ଆ ତମେ ଛେନା ଖାଅ ସବୁଦିନତ ମାର୍କେଟରେ ଛେନା ମିଳୁଚିନା ତମେ ଦେଖ କାହିଁକିନା ଦେଖ ଯେହେତୁ ଆମେ ଆଜ୍ ଏ ଗାର୍ଲ ମୁଁ କହିବି ଆମ ବଡ଼ିଟା ଯେତେ ଫିଟ୍ ରହିବନା ସେତେ ଆମ ପାଇଁ ଭଲ। କାହିଁକିନା ଆମ ଲାଇଫରେ ଡିଫରେଣ୍ଟ ଡିଫରେଣ୍ଟ୍ ଗୋଡ଼ରେ ଷ୍ଟେଜ୍ ଅଛି ବୁଝିପାରିଲେନା। ମାନେ କଣ କହିଲ ଆମ ଉପରେ ସମସ୍ତେ ଡିପେଣ୍ଡେଣ୍ଟ ଆମେ ଆକ୍ଚୁଆଲି କାହା ଉପରେ ଡିପେଣ୍ଡେଣ୍ଟ ନୁହଁ ସମସ୍ତେ କୁହନ୍ତିକି ଯୋଉ ଗାର୍ଲ ଆର୍ ଡିପେଣ୍ଡେଣ୍ଟ ଫର୍ମ ଫର୍ ଅଦର ଅନ୍ୟ ମାନଙ୍କ ଠାରୁ ସେମାନେ ଡି ପେଣ୍ତେଣ୍ଟ ବଟ୍ ନୁହଁ ଆମ ଉପରେ ସମସ୍ତେ ଡିପେଡ଼େଣ୍ଟ ବୁଝିପାରିଲ ନା। ଯେତେବେଳେ ଆମେ ଗୋଟେ ମ୍ୟାରେଜରେନା ଗୋଟେ ଜାଗାକୁ ଯାଉ ସେଠି ହଜବେଣ୍ଡ ଡିପେଣ୍ଡେଣ୍ଟ ତାପରେ କିଛି ବର୍ଷ ପରେ ଆମେ ଯେବେଳେ ମଦର ହଉ ସେ ପିଲାଟା ଡିପେଣ୍ଡେମେଣ୍ଡ ତା ଫାମିଲିର ହଁ ତା ଫ୍ୟାମିଲିର ତା ମଦର ତା ଫାଦର ଏଇ ସମସ୍ତେ ଡିପେଣ୍ଡଡ଼େଣ୍ଟ ଆମ ଉପରେ ତ ଆମେ ଏତେବେଳେ ସୁ ତ ରହିବା ହିଁ ଆମେ ତାଙ୍କର ଟେକ୍ କେୟାର କରିପାରିବା।
ଆଜ୍ଞା ମ୍ୟାମ୍ ସେଇଟା ହିଁ।
ବୁଝିପାରିଲନା ତଆମ ସୁସ୍ଥ ରହିବାଟା ତାଙ୍କ ଠାରୁ ଦି ଗୁଣ ହବାର ଅଛି।
ହଁ।
ଆମେ କିନ୍ତୁ ଆମ ନିଜକୁ ବହୁତ୍ ନେଗ୍ଲେଟ କରିଥାଉ। ବଟ୍ ମୁଁ ତ ଏଇଆ ସଜେସନ ଦେବି କାହିଁକିନା ଆଁ ତମେ କେ ଗୋଟେ ରାତିରେ ଯେତେବେଳ ଡିନର୍ କରୁଚନା ସେ ଡିନର୍ ଟାଇମରେ କିଛି ନହେଲେ ତିରିଶ ଟଙ୍କାରେ ଛେ ଛେନା ନେଇ ଆସ ହେଲା ରୁଟି ଛେନା ଆଉ ଯାହା ଭଜାବଜି କରୁଚ ଖାଅ।
ହଁ ମ୍ୟାାମ ଠିକ୍ ଅଛି କାଲିଠୁ ମ୍ୟାାମ କରିବି।
ଦେଖ ମୁଁ ଗୋଟେ ଜିନିଷ କହୁଚି ୟୁ ଆରେ ମାନେ ତମେ ଗୋଟେ ଷ୍ଟୁଡେଣ୍ଟ ବୁଝିପାରିଲନା ଆଁ ମାନେ ଗୋଟେ ଅଛି କଥାରେ ଅଛି କି ଯୋଉ ପର୍ଯ୍ୟନ୍ତ ତମ ପେଟଟା ଠିକ୍ ସେ ନରହିଚିନା ତମେ ଯୋଉ ପର୍ଯ୍ୟନ୍ତ ସୁସ୍ଥ ସୁସ୍ଥ ନ ରହିଚନା ତମେ କେବେବି ତମର ଯୋଉଟା ତମେ ଚାହୁଁଚ ତମ ଡ୍ରିମ୍ ବା ତମେ ଯୋଉଟା ପ ମାନେ ତମେ ଯୋଉ ପାଠଟା ଚାହୁଁଛ ମାନେ ଆଚିଭ୍ କରିବା ପାଇଁ ଆମ ଲାଇଫରେ ଯୋଉ ଜିନିଷ ଚାହୁଁଚ ସେଗୁଡ଼ାକ ତମେ କରିପାରିବନି।
ହଁ ମ୍ୟାମ୍ ଏଇଟାବି ବାବା ସବୁବେଳେ କୁହନ୍ତୁ ମାନେ ମୁଁ ଟିକେ କମ୍ ଖାଇବା ସେ ମୁଁ ଘରେ ମ୍ୟାମ୍
ନାଇଁ କମା ନାଇଁ ନାଇଁ କମ୍ ଖାଇବାରେ କିଛି ନାଇଁ କମ୍ ଖାଅ କମ୍ ଖାଇବା ଭଲ କିନ୍ତୁ ତମେ ଯ କମ୍ ଯଦି ତମେ ଖାଉଚନା ତାହଲେ ପାଞ୍ଚଟା ମିଲ୍ ତମେ ନିଅ। ପାଞ୍ଚ ଥର ଖାଅ।
ହଁ ମ୍ୟାମ୍।
ଆଉ ଯଦି ତମେ କମ୍ ଖାଉଚ ଆଉ ତିନିଟା ମିଲ୍ ଖାଉଚ ସେଟା ତମ ପାଇଁ ସ
ସେଇଟା ହିଁ। ଘରେ ଥିଲା ବେଳେ ମ୍ୟାମ୍ ମମି ମାନେ କରିଦିଅନ୍ତି ସକାଳେ ନଅଟା ଭିତରେ ଥରେ ପୁଣି ଏ ଖାଇବି ଏଗାରଟା ଭିତରେ ଥରେ ତାପରେ ପୁଣି ଦିଟା ବେଳେ ତାପରେ ଛଅଟା ବେଳେ ତାପରେ ରାତିରେ କିନ୍ତୁ ଏଇଠି ରହିଲା ବେଳକୁ ମ୍ୟାମ୍ ମାନେ ନିଜେ ସବୁ କରିବାକୁ ପଡୁଛି। ତ ସକାଳେ ଏମିତି କଣ ଟିକେ ଛତୁଆ କି କଣ ବିସ୍କୁଟ ଖାଇଦେଲି ତାପରେ ଗାଧୁଆ ବେଳେ ଖାଇଲି ମାନେ ଲଞ୍ଚ ରେ ଲଞ୍ଚ କଲି ତାପରେ ସନ୍ଧ୍ୟା ବେଳେ ଏମାନଙ୍କ ସାଙ୍ଗରେ ସାଙ୍ଗ ପିଲାଙ୍କ ସାଙ୍ଗେ ଯଦି ବାହାରିଥିବି ସେଠି କଣ ଟିକେ ଖାଇଦଉଚି। ତାପରେ ଏକାଥର ଡିନର କରୁଛି ମାନେ ସେଇ କଥା ମମି କହୁଥିଲେ କି ଆଉ ଏମିତି କରିଥାନ୍ତୁ ରାତିରେ ନହେଲେ ରୁଟି କରିଦେଇଥାନ୍ତୁ ରୁଟି ସ ସକାଳୁକୁ ବି ଦିପଟ ରଖିଦେଇଥାନ୍ତୁ ସକାଳେ ଚାହା ହେଲା କି କଣ ଭଜା ଭଜା ଭାଜିକି ଏମିତି ଖାଇଦବୁ ସକାଳେ।
ହୁଁ।
ହ ତ ମ୍ୟାମ୍ ସେଇଟା କରିବି ମୁଁ ଗୋଟେ ତାୱାଟା ଆଣିନି ମ୍ୟାମ୍ ଗଲେ ଆଜି ନେଇକି ଆସିବି ତାପରେ ଯାଇକି କରିବି ଯା
ଆଉ ସେ ଯୋଉ ମୁଁ କହୁନଥିଲି ଏ ମା ସେଇଟା କରିବା ସହିତ ଆଉ କଣ କଣ କହିଲ ତମ ମୁଁ କହିବି ତମେ ପତଳା ହେଲେ ବି କଣ ହେଲା। ୟୋଗା କର ୟୋଗା କଲେ ନା ତମ ବଡିର ତମକୁ ତମକୁ ଭୋକ ଲାଗୁନି ଭୋକ ଲାଗିବ ବଡିରେ ବୁଜିପାରିଲନା ନହଲେ ସବୁବେଳେ କଣ କହିଲ ଲେଥାଜି ମାନ୍ଦା ଆଉ ମାନେ ଫେସ୍ ଦେଖ ଦେଖିଲେ ଯେମିତି ଲାଗୁଛି କି ତମକୁ ଯ ଡିଜିଜ ଅଛି।
ହଉ।
ବୁଝିପାରିଲ ନା ତ ଏଇଟା ମାନେ କଣ କହିଲ ଏଇ ସବୁ ଜିନିଷକୁୁ ଇଗ୍ନୋର କରନି। ଏଇ ସବୁ ଜିନିଷକୁୁ ଇଗନୋର କଲେ ତମ ନିଜ ଦେହ ପାଇଁ ତମ ନିଜ ପାଇଁ କ୍ଷତି।
ଆଜ୍ଞା ମ୍ୟମ୍।
ବୁଝିପାରୁ ନା ନା ଆଉ ମୁଁ ଏହା କହିବି କାଲି ମର୍ଣ୍ଣିିଂ ରେ ଆମେ ଯେମିତି ହେଲେ ବି ଦେଖାହବା ହେଲା।
ହଁ ହଁ ମ୍ୟାମ୍ ଠିକ୍ ଅଛି ମୁଁ ଯିବି ମ୍ୟାମ୍।
ଥ୍ୟାଙ୍କୟୁ ଥ୍ୟାଙ୍କ ୟୁ ବାଏ ବାଏ।
ହଁ ବାଏ ବାଏ ମ୍ୟମ୍।